ହାଲୋ।
ହୁଁ, କଣ କରୁଛୁ?
ବୋଲ କଣ କରିବି ଏଇତ ଗପୁ ଥିବେ କଣ କରି?
କାହିଁ ବସିବା ଛଡା ଆଉ କିଛି କାମ ନାହିଁ? ହାଲୋ।
କଣ ହେଲା? ଚାଲ ଚାଲ।
ହାଲୋ।
ଏଇ ଚାଲ, ଯିବା ଚାଲ, ଖାଇବୁ ଚାଲ।
ହାଲୋ।
ହାଲୋ।
ହୁଁ, କହ।
ହଁ କହ।
ହଁ
ତୋମେ ଆସ ଯେଉ ଅଛ କଟକରେ ଇଚ୍ଛା ଉଁ, ଅଁ, ସେ କ-କମ୍ପୁଟର ପାଇଁ ନା କଣ ପାଇଁ?
ନା। ସେବେ ଇଣ୍ଟର୍ନସିପ୍ କରୁଥିଲି ଅ, ଥିଲି ଆଉ। ମୋ ଭଉଣୀ ଏବେ ପଢିବ ଶୈଳବାଳା ରେ।
ଶୈଳବାଳା ରେ?
ହୁଁ।
ଶଇଳବାଳା କୋଉ ଇଣ୍ଟର୍ନଶିପ୍?
ଆରେ ମୁଁ ମୁଁ ଇଣ୍ଟର୍ନଶିପ୍ କରୁଥିଲି ଭୁବନେଶ୍ଵରରେ
ତମ ରୁମ ରେ ସେ କିଏ କିଏ ରହୁଛ?
ମୁଁ ଭଉଣୀ ଆଉ ମୁଁ ଅଛୁ।
ସେଇଠି ରହୁଛ ଟି ଯୋଉଠି ରହୁଥିଲ?
ହଁ ହଁ ତୁପା ଆଇଥିଲୁ ଏଇଠି କି?
ମୁଁ କେତେ ତିନିଥର ଯାଇଛି, ଥରେ
ଆରେ ମୁଁ ଥାଉ ଥାଉ ତ ଆସିଥିଲୁ ନା ଥରେ ଗୋଟେ।
ହୁଁ ଉଁ ଆଉ ଏଇ ଯେଉଁ ଏଲି ଦିଦିି ବି ସେଇଠି ରହୁଥିଲେ ବା?
ମୁଁ ମୁଁ ଆସିବା ପରଠୁ ସେ ନାହାନ୍ତି। ସେ ଏଇଠି କୋଉଠି ରହୁଥିଲେ ଆଉ, ତାଙ୍କ ସାଙ୍ଗ ଏଠି ଅଛନ୍ତି ତ।
ସେ ବି ସେଇଠି କଟକରେ ରହୁଛନ୍ତି?
ତାଙ୍କ କଥା ମୁଁ ଆଉ ଜାଣିନି।
ତମର ସେ ଘର ଭଡ଼ା କେତେ ନେଉଛନ୍ତି?
ତିନି ହଜାର ପାଁଶହ। ବାକି ଲାଇନ୍ ବିଲ୍, ପାଣି ବିଲ ସବୁ ଅଲଗା।
ଖାଇୟା ଖାଇୟା।
ଖାଇବା କଣ? ଖାଇବା ନିଜେ ବନେଇନି
ଓହୋ ସେଇଠୁ ତିନି ହଜାର ପାଞ୍ଚଶହ ଦୁଇ ଜଣଙ୍କୁ?
ଦି ଜଣ ଏମିତି କିଛି ନାଇଁ ରୁମ୍ ଟା ତିନି ହଜାର ପାଞ୍ଚଶହ।
ଓହୋ, ତମେ ଯଦି ଯିଏ ଯେତେ ଜଣ ରହିଲ ତମ ଭିତରେ ସେତିକି ଡିଭାଇଡ଼ ହବ ଆଉ
ହଁ ଅଁ ବାକି ସେ କହୁଥିଲା କି- ଯଦି ତମେ ତିନି ଜଣ ରହିଲ ତାହେଲେ ଚାରି ହଜାର କରି
ଓହୋ।
ଚାରଟା ବେଳୁ ପା ଏଇୟା ଆଉ।
ତ କଟକରେ ରହିଲ? ମୁଁ ସେଇ କଥା ଭାବୁଥିଲି- ଆମର ଗୋଟେ ମୋ ରୁମ୍ ପାଖରେ ଏ ଯଉ ୟାକୁ ପା ତମେ ଚିହ୍ନିଥିବ ବିଷ୍ଣୁକୁ? ଚିହ୍ନିନ?
ହୁଁ
ଏ ମେ ଇ ସେକ୍ରେଟେରୀ।
ହୁଁ ଉଁ
ବିଷ୍ଣୁ ବିଷ୍ଣୁ, ତା ଆ ସିଏ ଆମେ ନୂଆ ହଷ୍ଟେଲକୁ ଗଲା ପରେ ତୁ ସିଏ ମୋ ରୁମ୍ ପାଖରେ ରହୁଥିଲା।
ହଁ ଅଁ
ସେଠୁ ସିଏ ମତେ ସବୁବେଳେ କହିବ କହିବ ମୁଁ ଶୈଳବାଳା ଛାଡ଼ିକି ଯିବି, ଯଦି ପିଜି କରିବି ସେଇଠି ଶୈଳବାଳାରେ ବି କରିବି। ମୁଁ କହିଲି କାହିଁ? ନା ମୁଁ ଶୈଳବାଳା ଛାଡ଼ିିକି ଏଇଥି ପାଇଁ ଯିବିନି, ଚଣ୍ଡି ମନ୍ଦିର ଆଉ ବାଲିଯାତ୍ରା। ମୁଁ କହିଲି ହଉ ହଉ ତୁ ରହି ମୁଁ କହିଲି ଶୈଳବାଳା ରେ ପଇଥା ସେମିତି, ଆଉ ସିଏ ତ ପୁଣି ମନ୍ଦିର ଯିିବ ମାନେ ଡେଲି।
ହଁ ସେ ତ ଡେଲି ଯାଏ ମନ୍ଦିର।
ହଁ ପୁରା ଭକ୍ତ ସେ।
ହଁ ତମ ବ୍ୟାଚର ସବୁ କ୍ରସ କରିଗଲେ?
କଣ ହେଲା?
ମୁଁ କହୁଛି ତମ ବ୍ୟାଚ ରୁ ସବୁ କ୍ରସ୍ କରିଗଲେ?
ହଁ ଅଁ
ତାର ବ୍ୟାକ୍ ଫ୍ୟାକ୍ ଲାଗିନି।
ନା।
ବି ତମ ଡିପାର୍ଟମେଣ୍ଟ ଟା ଭଲ ମାର୍କ୍ ଦିଅନ୍ତି ଆଉ। ହାଲୋ ଆଉ କଁ।
ଜମା ନୁହଁ।
ଜମା ନୁହଁ ମାନେ କଣ ଆମ ଡିପାର୍ଟମେଣ୍ଟରେ ସିନା ଦିଅନ୍ତିନି।
ତମର କୋଉ ଡିପାର୍ଟମେଣ୍ଟ?
ଆମର ଫିଜିକ୍ସ୍ ଡିପାର୍ଟମେଣ୍ଟ।
ଫିଜିକ୍ସ୍।
ହୁଁ। ତମର ଇଲେକ୍ଟିଭ୍ ରେ କଣ ସବଜେକ୍ଟ?
କଁ ହେଲା?
କାଲି ଇଲେକ୍ଟିଭ ରେ କଣ ଥିଲା?
ତ ମାନେ କଥାଟା ମୋତେ ଟିକେ ସୁଭାଯାଉନି ଫୋନ୍ ଦୂରରେ ରଖିଚକି?
ଟିଭରେ କଣ ସବଜେକ୍ଟ ଥିଲା?
ମୋର ହେଲା ଫାଷ୍ଟ ରେ ଆମର ଫାଷ୍ଟ ସେକେଣ୍ଡ ଦିଇଟାଙ୍କ କେମେଷ୍ଟ୍ରି।
ହୁଁ।
ତାପରେ ଥାର୍ଡ଼ ଫୋର୍ଥ ଜୁଲୋଜି ଆଉ। ତମର ତ ମ୍ୟାଥ୍ ଆଉ କେମିଷ୍ଟ୍ରି
ମ୍ୟାଥ୍ ସାଇନ୍ସ। ମ୍ୟାଥ୍ ରେ ତ ଅବସ୍ଥା ଖରାପ ଆଉ। ଯୋଉ ଭଳିଆ ପାଠ ଆଉ। ମୁଣ୍ଡ ଖରାପ୍।
ମୁଁ ଇଚ୍ଛା ଗୋଟେ ପିଲାଟା ସହିତ କଥାହଉଥିଲି ତାର ମ୍ୟାଥ୍ ଅନର୍ସ।
ବାପରେ ଏତାର ଗୋଟେ ସାରଲ
ହଁ ଗୋଟେ ଜଣଙ୍କର ସହିତ କଥା କଥିଲି। ସେ ଟିକେ ଏପଟ ସେପଟ ହୋଇଗଲା ଏ ଯେଉଁ ଘର କାମ ପାଇଁ ଯେଉଁ ପୁରା ବ୍ୟସ୍ତ ରହିଗଲି। ମାନେ ଘର କାମ ପାଇଁକା ନୁହଁ ଏଇ ଯେଉଁ ଇଏ ହେଉଥିଲା ଟିକେ ଗାଁ ଗାଁରୁ ଘର ଘରଠୁ ମାନେ ଏପଟରୁ ସେପଟ ଯୋ ରହି ହେଇଗଲି ସେଦ ଦେନ ସେଥିାଙ୍କା ମୋର ଆଉ ଏତେ ଇଏ ହେଇପାରିଲାନି।
ହଁ ମୁଁ ବିସେୟା ଘରରୁ ଏପଟ ଏପଟରୁ ଗାଁ ତମ ସେପଟ ଆଡମିସନଟା ଆମ ଝିଅ ପଢିବ ଶୈଳବାଳା ରେ।
ତମ ଭଉଣୀ?
ହୁଁ।
ତାର ପ୍ଲସ୍ ଟୁ ନା ପ୍ଲସ୍ ଥ୍ରୀ?
ନା ବେ ପ୍ଲସ୍ ଥ୍ରୀ
ଓହୋ। ଅନର୍ଶ କଣ?
ଓନୋର ସାଇକୋଲୋଜି ଅଛି।
ଯଉ ଆଫ୍ଲାଇ ତାଙ୍କର ସରଲାଣିଟି?
ହୁଁ ହୁଁ ଆଡମିଶନ ସରଲାଣି।
ଆଡ଼ମିସନ୍ କେବେ ଓହୋ ଫାଷ୍ଟ ଫେଜ୍ ଟା ସଇଲାଣି ବୋଧେ।
ଫାଷ୍ଟ ଫେଜ୍ ଟା ସରଲାଣି। ସେକେଣ୍ଡ ଫେଜ୍ ଟା ହବ। କେବେ ହବ ଜଣା ନାହିଁ। ସ୍ଲାଇଡ ଅପ୍ କରିବି ବୋଲି ଭାବୁଥିଲି।
କୋଉଠି?
ମାନେ ଅଲଗା ଯାଗା ମାନେ ସେଠି ଆଡମିସନ କରିକି ପ୍ଲାଇଡ୍ ଅପ୍ କରିଥାନ୍ତି ଯୋଉଠି ଆସିଥାନ୍ତା ଆସିଥାନ୍ତା ଆଉ।
ହୁଁ ହୁଁ।
ତା ନମ୍ବର ରେ ପେରେଇଛି ଶହେ ଟଙ୍କା ତା ତଳକୁ ଯେତିକି କଲେଜ ଥିବ ଆସିବନି। ଚାନ୍ସେସ୍ ନାହିଁ କାହିଁ ବେକାର ରିସ୍କ ନେବି ତ ସେଇଠି ପଢେଇଲି ଆଉ
ସେଇଠି ଆ ମାନେ ହେଇଗଲା ତ ଆଡ଼ମିସନ କରିଦଉ ଏଇଆ ଆଉ କଣ
ହୁଁ ଆରେ ମୁଁ ପଢିଚି ନା ତ ମତେ ଇଛାନହେଲା ସେଠି ପଢିବା ପାଇଁ।
ଓ ହଁ।
ତାରେ ତା ହଷ୍ଟେଲ।
କଣ
ହଷ୍ଟେଲରେ କଣ ହଷ୍ଟେଲ ଆପ୍ଲାଏ କରିଛନ୍ତି।
ହଷ୍ଟେଲ ହଁ ହଷ୍ଟେଲ ଥିଲା। କେଜାଣି ଆସିବ କି ନାହିଁ ଠିକ ନହିଁ। ତାପରେ ଆମ ହଷ୍ଟେଲ ଟା ଭାଙ୍ଗି ଯାଇଛି ନା।
ହୁଁ ସେୟାପା କହୁଛି ସିଟ୍ କମି
ଭାଙ୍ଗିନି ତ ବନ୍ଦ ହେଇଯାଇଛି ଭାଙ୍ଗିବେ ଭାଙ୍ଗିବେ ବୋଲି ଭାଙ୍ଗି ନାହାନ୍ତି।
ସେ ସେଟା ନୂଆ ହବ।
ନୂଆ ହବ ଚୋପା ହବ କେତେ ବର୍ଷ ହେଲାଣି ଆସିକି
ସେ ନୂଆ ହବ ମାଉସୀ ମାନଙ୍କୁ ନେଇ ସେପଟ ରଖିଛନ୍ତି ପାଞ୍ଚ ମାସ ହେଲାଣି ତାଙ୍କ ଦରମା ନାହିଁ ନାଇଁ କିଛି ନାଇଁ ସେ ପୁରା କାନ୍ଦିିବ ଭାବେଇ
ଯାଇଥିଲୁ ପଚାରିବା ପାଇଁ।
ସିଏ ମୁଁ ନଥିଲି କି ମୁଁ ଯେତେବେଳେ ଥିଲି ସେ ଯେତେବେଳେ ମୁଁ ଥିଲାର କେତେ ମାସେ ରହିଲେ ଦେଢ ମାସ ରହିଲା ତାପରେ ଆମେ ଆସିଲୁ।
ହୁଁ।
ହଁ ସେ ସେଥା କହୁଥିଲେ ସେତେବେଳେ କହୁଥିଲେ କାଲି ଯୋଉ ଯାଇଥିଲି ସି ଏଲ୍ ସି ଆଣିବାକୁ ଯଉଦିନ ସେଦିନ ବି ଯାଇଥିଲି ହଷ୍ଟେଲ ସେଦିନ ବି କହୁଥିଲ।
ଦେଇନାହାନ୍ତି ନା ଦଉ ନାହାନ୍ତି।
ନା ମନା କରୁଛନ୍ତି ଦେବା ପାଇଁ ସେ ତା ସୁପରଟେନ୍ ତ ପୁରା ପାଗଳ ଅଟେ।
ସେ ତମ ହଷ୍ଟେଲ ରେ ଯଉ
ଆଉଗୋଟେ ସୁପରଟେଡ୍ ତ ସୁପରଟେଡ୍ ତାଙ୍କ ସେ ହଷ୍ଟେଲ ର ଯଉ ହଁ ହଁ ଯେ ମା ଉଁ କଣ କହିଲ ମେସ୍ ଚାଯ୍ ରେ ଯିଏ ଅଛନ୍ତି ସେ ହିଷ୍ଟ୍ରି ଡିପାର୍ଟମେଣ୍ଟର ଗୋଟେ କେଉଁ ମ୍ୟାମ୍। ସିଏ କୁଆଡେ ମନା କରୁଛନ୍ତି ଯେବେନି ବୋଲିକ
କଣ ପାଇଁ ତାଲେ କାମରେ କଣ ପାଇଁ ରଖିଛନ୍ତି ଆଉ।
କେଜାଣି। ସେ ସୁ ସୁପର୍ଟେଣ୍ଟ ତ ହଷ୍ଟେଲକୁ ହିଁ ଆସୁନି ଆଉ
ଆରେ ସିଏ ତ ସେଠି ମାନେ କିଛି କାମ ନାହିଁ। ନା ଆଉ ରୋଷେଇବାସ ତ ନାହିଁ ସେଥିପାଇଁ ଆଉ ସେମାନେ ମନା କରୁଛନ୍ତି ବେଧେ ଆଉ
ରୋଷେଇବାସବା ହେଉଛି ନୂଆ ହଷ୍ଟେଲ୍ ରେ ଆଉ ମାଉସୀମାନେ କଣ ପାଇଁ କ ଗଲେ କି ସେପଡ଼କୁ।
ନୂଆ ହଷ୍ଟେଲରେ କୋଉଠି ରେସେଇବାସ ହଉଛି ସେଟା ତ ପିଜି ଯୋଉ ପିଜି ହଷ୍ଟେଲ ରୁ ଯାଉଥିଲା।
ପିଜି ହଷ୍ଟେଲ ନୁହଁ ଯେଉଁ ଏ ସି ଏସ୍ କଣ ତ ପି ଏଚ୍ ହଷ୍ଟେଲରୁୁ ଖାଇବା ଯଉ ଯାଏ। ଏ ମାଉସୀ ହରିକା ଯୋଉ ଷ୍ଟ୍ରାଇକ୍ କରିଲେ ମାଉସୀ ହରିକା ଷ୍ଟ୍ରାଇକ୍ କଲେ ସେଇଥିପାଇଁ କାହିଁକି ଆମେ ସେପ୍ ସେପଟେ ରହିବୁ ମେସ୍ ହେବ ସେଇଟା ମେସ୍ ହେଲା ଆଉ ମାଉ ସେମାନେ ଯାଇ ସେବେଠୁ ରୋଷେଇ କଲେ ମୁଁ ଯଉ କହୁଛି ଆମେ ଦେଢ ମାସ ରହିଛୁ ମାନେ ଲାଷ୍ଟ ଦେଢ ମାସ୍ ସେଇ ଦେଢ ମାସ ଯାକ ମାଉସୀ ରୋଷେଇ କରୁଥିଲେ ମାନେ ଏବେ ବି ରୋଷେଇ କରୁଛନ୍ତି ସେମାନେ ସେସ୍ ହେଲାର ତାଙ୍କର ବନ୍ଦ ହେଇଗଲା ସେ ଯେଉଁ ଏ ପି ଏଚ୍ ହଷ୍ଟେଲ ଆଉ ସେ ତାଙ୍କର ଅଲଗା କରିଲେ ଆମର ଅଲଗା ମାଉସୀମାନେ ଆସି କରିଲେ।
ହଁ ବର୍ଷା ହଉଛି ସିଆଡେ।
ବର୍ଷା ତ ଏବେ ନାହିଁ।
ହଁ ମୁଁ ର- ରଖୁଛି ତାହେଲେ।
ହଁ, ହଁ, ମୁଁ ରଖୁଛି। ମୁଁ କରବି ପଛ ରଖୁଛି ।